ହାଲୋ।
ହଁ କୁହନ୍ତୁ ହଁ କୁହନ୍ତୁ କୁହନ୍ତୁ? କହିଯାଆନ୍ତୁ ଅଁ ନମସ୍କାର ଭଲ ଅଛନ୍ତି?
ହଁ ମୁଁ ଭଲ ଅଛି।
ମୁଁ ହେଇ ମୁଁ ମୁଁ ଭଲ ଅଛି ବହୁତ ଭଲ ଅଛି।
ଆଉ ସଇଲାଣି ଖିଆପିଆ?
ସବୁ ହଁ ଖିଆ ପିଆ ମଧ୍ୟାହ୍ନ ଭୋଜନ ସରିଲାଣି ଆମର ତମର ସରିଲାଣି?
ନାଁ ସରିନି। ଏଇ କରୁଛି ଆଉ ଆଉ। ବର୍ଷା ହଉଛି ନାଁ?
ଆଉ କଣ?
ବର୍ଷା ହଉଛି?
ହଁ ମେଘୁଆ ପାଗ ଅଛି ନାଇଁ ମେଘୁଆ ପାଗ ଅଛି ବର୍ଷା ତ କାଇଁ ହେ ହେଇନି। କାଚୁଛି ଆମ ଆଡେ ଟିକେ ପୂର୍ବରୁ ବର୍ଷା ଆମ ଆଡେ ବର୍ଷା ନା ନାଛୁଥିଲା ଏବେ ଟି
ଏତେ ଜୋରରେ ବର୍ଷା ହଉଛି ଯେ ଆମ ଘଷି ଗୁଣ୍ଡି ସବୁ ଭାସିକି ପଳେଇଲା। ହୁଁ ହୁଁ। ଘସି ସବୁ ଗୁଣ୍ଡା ଫୁଣ୍ଡା ଭାସିିଲାଣି ଦାଣ୍ଡରେ।
ଏଇ ଯୋଉ କଣ ସବୁ ଜାଗା
ସମସ୍ତେ ଖା
ଜାଳ ଗୁୁରା ନଷ୍ଟ ହେଇଗଲା ସବୁ ଆଉ କଣ
ନଷ୍ଟ ହେଇଗଲା ଆଉ ମନ ଦୁଃଖ ଭାରି।
ଦଉ ଟିକେ ଆଉ।
ଅଁ,
ଶୁଣ କୋଇଲା ଟିକେ ପକେଇ ଦେଇକି ତା ଉପରେ ଟିକେ କିରସିନ୍ ପକେଇ ଦେଇକି ଦିଆସିଲ୍ ମାରଦବ। ସେ ବହୁତ
ତାହେଲେ ଭଉଣୀ ପୁଅ ହଁ କାଲ ପୁଅର ଅଁ, ଜନ୍ମ ଦିନ ଗଲା ସବୁ କରିଥିଲି ରୋଷେଇ ଫୁଷେଇ ସେଇ
ଜନ ଜରମ୍ ପୁଅର ଜନ୍ମ ବାର୍ଷକି କାଲି ଗଲା? ଓହୋ, ହୋ ଆଉ କଇଲନ ଟିକେ ଆମେ ଯାଇଥାନ୍ତୁ, ବୁଲି ଆଇଥାନ୍ତୁ ତୋମ ଆଡେ।
ହଁ ଆମ ଏତେ ଛୁଆଙ୍କୁ ଡାକା ହେଇ ନଥିଲା।
ଓହୋ! ବନ୍ଧୁବାନ୍ଧବ ଡକା ହେଇନି।
ନା ସେଇଟା ସାଙ୍ଗସାଥି ଖାଲି ଆସିଥିଲେ। ସେମତି ଟିକେ ପାଳନ କରିଦେଲୁ ଆଉ।
ଓହୋ, ଭଲ ଆଉ ମନ୍ଦିର ଯାଇଥିଲା ନା ପୁଅ ସକାଳେ?
ହଁ ମନ୍ଦିର ଖ-ମନ୍ଦିର ଯାଇଥିଲା, ବୁଲି ବାଲି କି ଆସିଲ, ନୂଆ ଡ୍ରେସ୍
ନୂଆ, ନୂତନ ପୋଷାକ
ହୁଁ, ନୂତନ ପୁସ୍ତକ? ପୋଷାକ ହଁ ଏ ତିନି ହଳ ହେଇଛି।
ପୋଷାକ ନୂତନ ପୋଷାକ ପରିଧାନ କରିଥିଲା ନା?
ହଁ ପରିଧାନ କରି ସମସ୍ତିଙ୍କି ତିନି ହଳ ହେଇଛି। ଗୁରୁଜନ ମାନଙ୍କୁ ନମସ୍କାର ସବୁ କଲେ। ହୁଁ, ମୁଣ୍ଡିଆ ମାରି କେକ୍ ଫେକ୍ କଟା ହେଲା। ଟିକେ ଯେ ମୋ ଅଁ, ତାପରେ ସବୁ
ଓହୋ!
ପୁରି ପୁରି କରିଥିଲି, ପୁରି ବୁଟଆଳୁ ତରକାରୀ, ପନିରି।
ହୁଁ, ଭଲ।
ପାମ୍ପଡ଼।
ଆଉ ଭଲ, ଭଲ, ଭଲ ଖାଇଥିଲ କରିଥିଲ ଆଉ। ଓ କଣ ଛେନାପୋଡ କାଟିଥିଲ?
ଛେନାପୋଡ଼ ହଁ ଛେନାପୋଡ଼ କଟା ହେଇଥିଲା।
ସବୁ ସବୁ ଛୁଆଙ୍କୁ ଭଲରେ ବାଣ୍ଟିକି ଦେଇଥିଲ ନା? ନା ନିଜେ ରଖିକି ଖାଲି ଖାଇଦେଲ?
ସବୁ ଛୁଆ ଭଲରେ ଖାଇ ପିଇକି ଖୁସିରେ ଗଲେ ଆଉ।
ଓ ହୋ।
ଏଇ ମୁଁ ଟିକେ ଏଇଠି ଟିକେ ଗଛା ଫଛ ଏ ଶାଗ ଗଛ ଶାଗ ବାରିରେ ଶାଗରେ ବା- ଶାଗ ବୁଣା ହେଇଛି ତ ବାରିରେ। ସେଇଆ କୁ ଦିଟା ତୋଳିକି ନଉଥିଲି ଭାଜିିବି ବୋଲି ଗରମ ଗରମ କରି ଖାଇବୁ ଆଉ।
ହଁ ଆମର ବି ବାରିରେ ଲାଗିଛି। କୋଶଳା ଶାଗ, ନେଉଟିଆ ଶାଗ ଆଉ ଏଇଗୁଡା ସବୁ ଖଡା ଶାଗ ଏମି ସବୁ ଦି ତିନି ପ୍ରକାରର ଲାଗିଚି ଆଉ। ତୋମର କଣ କଣ ଲଗେଇଚ?
ଆମର ସେଇ ଖଡା, ନେଉଟିଆ।
ଆମର ସୁନ୍ ଛୁନଛୁନିଆ ଶାଗ ଲାଗିଛି, କିନ୍ତୁ ତାକୁ ଟିକେ ତୋଳା ହେଇ ଆସ ହେଲେ କାଲି ଭାବୁଛୁ ଆଣିକି କରି ଖାଇବା।
ଖାରୁ କଖାରୁ ଗଛ ଲଗେଇଛନ୍ତି, ତା ଦେହରେ କଖାରୁ ହେଇଛି। ଆଉ ଏବେ ନୂଆ ନୂଆ ହେଇଛି କ ଖାରୁ, ବାଇଗଣ ସବୁ ହେଇଛି ଆଉ। ଏଇନା ସବୁ ଗଛରା ସବୁ ନୀଳ ନୀଳ ଏଇନା ଯୋଉ ବର୍ଷା ହେଲା ଠାରୁ ସବୁ ଗଛ ଗୁରା ନୀଳ ନୀଳ ଦେଖାହଉଛୁ ବଢିଆ ଲାଗୁନି?
ହଁ ବଢିଆ ସୁନ୍ଦର ଦେଖା ହଉଥୁବ।
ସୁନ୍ଦର ଦେଖା ହଉଛି, ଏଇଠି ନଈ, ନଈ ପାଖରେ ବଢିଆ ଲାଗୁଛି।
ତୋମ ଘର ପାଖରେ ପା ନଈ ଅଛି?
ଆମ ଘରକୁ ନଈ ଲାଗିଛି। ଲାଗିଛି ତା ଦେହରେ ଡଙ୍ଗା ବି ତା ଦେହରେ ଡଙ୍ଗା ଡଙ୍ଗା ବି ଯାଉଛି ବହୁତ ସୁନ୍ଦର ହଁ ବହୁତ ସୁନ୍ଦର।
ତମେ ଡଙ୍ଗାରେ କେବେ ବସିକି ଯାଇଛ?
ହୁଁ ବସିଛି।
ଆଉ ଭେଳାରେ କେବେ ବସିକି ଯାଇଛ?
ଭେଳା ରେ ବସିଥିଲୁ ଛୁଆଟି ବେଳେ ଆଉ ଏଇ ଭେଳା ଫେଳା କାହିଁ ସବୁ ସେଇ ଗଲାଣି।
ଏ ନଈ ବଢିବାରେ ଭେଳା ହୁଏ ନା ଆଉ। ଆଉ ତ ନଈ ବଡି ନାଇଁ ଆଉ ଭେଳା କଣ, ହଁ।
ଆଉ ଏମିତି ସବୁ କଥା ଆଉ।
ଏଇନା କଣ କରୁଛନ୍ତି?
ମା ରନ୍ଧାଶାଳରେ, ରୋଷେଇ କରୁଛନ୍ତି ଆଉ।
ଆଚ୍ଛା। ଓହୋ। ଆମର ଖିଆପିଆ ହେଇନି ହବ ଆଉ। ଆଉ ପୁଣି
ତମର ବୋଧେ ଡେରି ରେ ଖାଅ।
ହଁ ଟିକେ ଲେଟ ରେ ଖାଉ। ଡେରିରେ ଖାଉ ଆଉ। ବାପା ଆସିଲେ ବାପା ବିଲକୁ ଯାଇଛନ୍ତି ତ। ବାପା ବିଲରୁ ଆସିଲେ। ହଁ ଏଇନା ଛୋଟ ଛୋଟ ରୁଆରେ ତଳି ହେଇଛି, ଗାଈ ଗାଈ ମାନେ ସବୁ ଗାଈ ଗୋରୁ ଖାଇଦଉଛନ୍ତି। ବାପା ଯୋର ସେଠି ଦି ଜଣ ଲୋକ ରଖିଛନ୍ତି। ଜଗାଯଗି କରଛନ୍ତି। ନିଜେ ବି ଯାଉଛନ୍ତି। ସେ ଆସିଲେ ଆମେ ସାଙ୍ଗ ହେଇକି ପରିବାର ମିଶିକି ସାଙ୍ଗ ହେଇକି ଖାଉ ଆଉ।
ତଲ ପରିବାର ସଦସ୍ୟ ମାନେ ମିଳିମଶି ଖାଇଲେ ଗୋଟେ ଅଲଗା ପ୍ରକାର ଖୁସି ସେଇଟା।
ଆଗେ ଆଗେ ସେମାନେ ଖାଇସାରିଲା ପରେ ଆମେ ଖାଇବୁ ନା।
ହଁ ତମେ ଯେହେତୁ ଘରର ବୋହୂ ତ ଘରର ବଡ ଲୋକମାନେ ଖାଇସାରିଲେ ଖାଇବ।
ଆଜ୍ଞା। ଆଉ ଖିଆପିଆ ସାରି କଣ ଶୋଇଥିଲି। ଶୋଇଥିଲା ନା କଣ।
ନାଇଁ ଶୟନ କକ୍ଷକୁ ତ ଆସିଛି,
ଏମିତି ଶୁଆ ହେଇନି ଆଉ ନା?
ଆଉ ସବୁ ଭଗିନୀ ମାନେ କଣ କରୁଛନ୍ତି?
ଭଗିନି ମାନେ ସବୁ ନିଜ ନିଜ କାମରେ ବ୍ୟସ୍ତ ଅଛନ୍ତି। ଭଗଣୀ ମାନେ ସବୁ ନିଜ ନିଜ କାମରେ ସବୁ ବ୍ୟସ୍ତ ଅଛନ୍ତି।
ସମସ୍ତେ ଖିଆପିଆ ସଇଲଣିି ତ?
ଆଉ ହଁ ସମସ୍ତଙ୍କ ସଇଲାଣି। ହୁଁ ଏଇତ ଦୂର ଭାଷା ହେଇଗଲାଣି ସମସ୍ତେ ହଁ।
ପୁଅ ବୁହ ନ ଭାଇ କ ତା ଟିକେ ସେ ଗୋଟେ ଭିତରେ ଖାଏ। ଆଉ ଖାଇନି ଆ ଖାଇବ ତାକୁ ଯାଇଛ ଖୋଇଦେବି। ଆଉ କଣ ଚାରିଟା ବଳୁ କଣ ସବୁ ପ୍ରୋଗ୍ରାମ ରଖିଛ?
ନା ପୁଅକୁ କଣ ସିଝା ସିଝି ଖଉଛନ୍ତି ନା କଣ ସେ ଫୁଟଣା ଜିନ୍
ନାଇଁ ନାଇଁ ଭାତ୍ ଅ ଫୁଟା ଜିନିଷ ଖାଇବନି ଭାତ ଡାଲି ଯାହା ହେଇଥିବ ଘରେ ପରିବା ପତ୍ର ସବୁ। ଖାଉଛି ଆଉ କଣ କ ତମକୁ ଥଣ୍ଡା ଫଣ୍ଡା ଜୋରେ ହେଇଯାଇଛିନ୍ତି।
ହଁ ଏଇ ପାଗ ଖରାପ ଅଛି ତ ଟିକେ ଥଣ୍ଡା ମତେ
ମତେ ପା ଦି ତିନି ଦିନ ହବ ଭାରି ଜୋରେ ଥଣ୍ଡା।
ହୁଁ ହୁଁ ଆଉ କଣ ଔଷଧ ଖାଇଲଣି?
ହଁ ଘୋଳାବିନ୍ଧା ହଉଛି ଥଣ୍ଡା ଔଷଧ ଖାଇଥିଲି।
ଆଉ ଟିକେ ସୋରିଷ ତେଲରେ ହଁ ସୋରିଷ ତେଲରେ ଟିକେ ରସୁଣ ଦେଇକି ଛେଚିକି ରସୁଣ ପକେଇଦବେ ତାକୁ ଗରମ କରିକି ଗୋଡ ପାଦ ତଳ ପାୁ ପାଦ ତଳେ ଘସିବେ ପାପୁଲିରେ ଟିକେ ଘସିବେ। ଆଉ ଗୋଡର
ହଁ ଜାଣିଛି ଆମର ବା ଡେଲି ବାପା ଯୋଉ ବିଲକୁ ଯାଉଛନ୍ତି ପାଣିଇକି ଆସୁଛନ୍ତି ବୋଲି ଆମର ଡେଲି ତାଙ୍କ ଗୋଡା ହାତରେ ସେ ରସୁଣ ସୋରିଷ ତେଲ ତା ଦେହରେ କଳା ଜିରା ପକେଇକି ଗରମ କରିକି ଘଷା ହଉଛି।
ଏଇଟା ଟିକେ ଉପକାରୀ ନା ଦେହ ପାଇଁ।
ହୁଁ ବହୁତ ଉପକାରୀ ଔଷଧ ଥାରୁ ସେ ବହୁତ ଉପକାରୀ।
ଉପକାରୀ
ଆଉ ହଁ ସେ ବିଲବାରି ଗଲେ ଗୋଡ ହାତ ଅଧିକ ପାଣି ସମୟରେ ରହିଲେ ଗୋଡ ହାତ ସେ ତା ପଡି ଯାଉଥିବ ନା ଘସା ଘସି କରିଦବା କଥା ଆଉ
ଆଉ ମା ତାଙ୍କର ସିବୁ କଣ ଆମ୍ବ ଫମ୍ବ କାଟୁଛନ୍ତି। ଶାଶୁମା ଆମ୍ବ ଫାମ୍ବ କାଟୁଛନ୍ତି କଣ ଆମ୍ବୁଲ କରିବେ ବୋଲି ଆଚାର। ଏ ସବୁ ନିଜ ନିଜ କାମରେ ବ୍ୟସ୍ତ କର୍ମରେ ବ୍ୟସ୍ତ ଅଛନ୍ତି ଆଉ
ହଁ ଖରା ତ ହଉନି କାଟିକି ରଖିବେ ପୁଣି ସେରେ ଖରା ହେଲେ ଶୁଖେଇବେ ବୋଧେ ଆଉ
ହୁଁ ହୁଁ ଖରା ମାନ ବର୍ଷା ହେଲାଣି ଆଉ
କି ଲୁଣ ଗୋଳେଇ ଖାଲି ରଖୁଚନ୍ତି ନା ତେଲ ପକେଇକି ରଖୁଚନ୍ତି?
ଶୁଖି ଶଖେ ରଖିଥିଲେ ତାକୁ ଏଇନା କଣ ସେ ଯୋ ବଡ ବଡ ଯୋଉରା ତା କାଟୁଚନ୍ତି ସାଇଜ ସୁଜା କରୁଚ଼ନ୍ତି ଆଉ
ହଁ ଏଇ ବର୍ଷା ଗୋଟା ବର୍ଷା ତ ପୁରା ରହିବ ତାକୁ ମାଟିଆ ମାଟି ପାତ୍ରରେ ରଖିଦେଲେ ଗୋଟେ ବର୍ଷ ଆମ୍ବୁଲ ରହିବ ଆଉ।
ଟିକେ ସୋରିଷ ତେଲ ଦେଲେ ବହୁତ ଦିନ ରହିବ କିନ୍ତୁ ଯେତେ ଶୁଖେ ଜିନିଷ କୁ ସେ ଜିନିଷ ବହୁତ ଦିନ ରହିବ ଯେତେ ଖରାପ ସିଲେ। ଏ ଏଇନା ବର୍ଷା ତ ହେଇଗଲାଣି ପୁଣି ରହିଲା ଯେତେବେଳେ ଟିକେ ପା ପାଗ ଖରା ହବ ଟିକେ ଶୁଖିବ ଆଉ
ମଝିରେ ମଝିରେ ଟିକେ ଖରା ଦେଇଦେଇଥିବ ଆଉ
ଆଜ୍ଞା।
ଆଉ ନାଇଁ ଏମିତି ସବୁ ଚାଲିଚିଦିନ ରାତି ଆଉ
ଥିଲା ରୋଷେଇ ସବୁ କଣ ହେଇଥିଲା ଖାଇଲେ
ରୋଷେଇରେ ଆମର ହେଇଥିଲା ଉଷୁନା ଭାତ କୋଳଥ ଡାଲି ଆଳୁ ଚକଡ଼ା ବାଇଗଣ ବିଲାତି ପୋଡ଼ା ଆଉ
ଆ ବଢିଆ ଖାଇବା ହେଇଛି। ମା ରୋଷେଇ କରିଥିଲେ?
ହଁ ମା ରୋଷେଇ କରିଥିଲେ। ମୁଁ ଖାଲି ମାଆଙ୍କୁ ଟିକେ ସାହାଯ୍ୟ କରିଦଉଚି ମା ସବୁ କରୁ ଘରେ ମୁଁ ଘରେ ମୁଁ ସବୁ କାମ କରେ ଏମିତି ଉଁ କିଛି କିଛି ମାଆଙ୍କୁ ସାହାଯ୍ୟ କରେ ଆଉ ଆଉ ସମୟ ତ ହେଇଗଲାଣି ଫୋନ୍ ଟା ଆଉ କାଟ
ଖୋଇ ଖାଇ ଦବି ଆଉ ରଖୁଛି ତାହେଲେ ଆଜ୍ଞା